ହାଲୋ ହଁ ସାଗର କଁ ହଁ ବ ବଢ଼ିଆ କ୍ଲିଅର ଆସଛି ପୁରା।
ଓହୋ। ମୁଁ କହିଲି ଚାଲୁନ ଆଜି ଚାଲୁନ କୋଉଠି ଗୋଟେ ଖାଇବାକୁ ଯିବା ମତେ ଭୋକ କଲାଣି।
ଚାଲୁନୁ କୁଆଡ଼େ ଯିବା କହୁନୁ।
ମୋତେ ବ୍ରହ୍ମେଶ୍ଵର କିଛି ଭଲ ଖାଇବା ନାହିଁ।
ହଁ ବ୍ରହ୍ମେଶ୍ଵର ଖାଇ ଖାଇ ମୁଁ ହାଲିଆ ହେଇଲିଣି ଆଉ ସେଠି କିଛି ନାହିଁ। ଭଲ କିଛି ନାହିଁ ସବୁ ଡୁପ୍ଲିକେଟ୍ ହେଇଗଲାଣି।
ହଁ ଏଠି କିଛି ମାନେ କିଛି ମତେ ଭଲ ଲାଗୁନି ଖାଇବାକୁ। ଇଏ ଯେମିତି ବ୍ରହ୍ମେଶ୍ୱରରେ ଗୋଟିଏ ଦହିଭା ସେମିତି ଆଉଚି ସେ ଦହିଭାତରେ ସେକଣ ପକଉ
ଆରେ ସେ ଦହିବରା ସେତେଳେ ଯୋଉ ପିଲା ପିଲାଦିନେ ଯେଉଁ ଖାଉଥିଲୁ ସେଯଉ ଅଙ୍କ ଲ ବୁ ବୁଲି ସାଇକେଲରେ ଦଉଥିଲେ
ହଁ ସେ ବଢ଼ିଆ ନାଗେ ହଁ ମୁଁତ ଗାଁ ସେଇ କଥା ଗାଁ ଫରେବି ଗାଁ ଫାରେ ଭାଇ ଦହିବରା ହଉ ଝାଲ୍ ମୁୁଡ଼ି ହଉ ସେମାନେ ଯୋଉ ପଣି ଆସନ୍ତି ଘରୁ ତାଟିଆ ନେଇକି ଆଣିକି ତାକୁ ଖାଇବ ଭାଇ ସିଏ ଯେଉଁ ମଜା
ସିଏ ଯୋଁ ବଢ଼ିଆ ଟେଷ୍ଟ ଲାଗେ ବଢ଼ିଆ ମଜା ଲାଗେ ସିଏବା ଏବେ ଗୋଟେ ଷ୍ଟଲ୍ ପକେଇ ଦେଇଚନ୍ତି। ସେଇଟି ଗେଟ୍ ପାଖରେ ସେ ବ୍ରହ୍ମେଶ୍ଵର ହଁ ନଡ଼ିଆ ଆଇସ୍କ୍ରିମ୍ ସେତେବେଳେ କେମିତି ଏବେ ପିତା ପିତା ଲାଗୁଚି।
ହଁ ଏବେ ଆଉ ମାଗଲା ହୁଁ ତାପରେ ସେ ଅଙ୍କଲ ଏଇନା ସେ ଅଙ୍କଲ ଏଇନା ତିନି ଚକିଆ ଗାଡ଼ି ଧରିକି ବୋଉଛନ୍ତିବା।
ହଁ ତିନି ଚିକିଆ ଗାଡ଼ି ବ୍ର‌ହ୍ମେଶ୍ବର ଗେଟ୍ ପାଖରେ ବା।
ହଁ କିନ୍ତୁ ଏବେ ସେଟେଷ୍ଟ ନାହିଁ ଆଉ ଏ ପୁରା ବକଟିଆ ବକଟିଆ ଆଉଟା ବୁନ୍ଦିଆ ଭଳିଆକୁ ପ ବରାକୁ ସେ ବୁନ୍ଦିଆ ଭଳିଆ କରିଦେଇଚନ୍ତି।
ଏ ଶଳା ଭାଇ।
ଭାଇ କହନି କହନି ସିଏ ତାକୁ ଖାଇବା ବାଲା କିଛି ଗୋଟେ ଲାଗୁନେହିଁ ଖାଲି ଦହି ମେଚାଇ ପକେଇ ଦେଇକି କଣନା ଦେଇ ଖାଅ। ଆ ଖାଲି ଦହି ପକେଇଲେ ଯଦି ଟେଷ୍ଟ ହେଇଯାଆନ୍ତା ନାଇଁ ଆମ ବ୍ରହ୍ମେଶ୍ୱରେଉ ମା ମାର୍କେଟ କମ୍ପ୍ଲେକ୍ସରେ କାର ଦୋକାନ ଦେଖିଚୁ? ଯୋଉଟିି ମାଛ ହାଟ ମାଛ ହାଟ
ହୁଁ ହୁଁ ହୁଁ ହଁ ସେଇଠି ଗୋଟେ ଦଉଚି ଏବେ ଗୋଟେ ପିଲାଟା ଟୋକାଟେ ଦଉଚି ଚନ୍ଦା ହେଇକି।
ବରା ଭଲ ଟେଷ୍ଟ ବଡ଼ୁଚି ମୋ ଭାଇ ଜଣେ ଲକ୍ଷ୍ମୀ ସାଗରଟି ରହୁଛନ୍ତି ମାନେ ସେ ଦହିବାର ଏ ତେ ବଢିଆ ଟେଷ୍ଟ କରିଚି ସେଲକ୍ଷ୍ମୀ ସାଗରରୁ ବ୍ରହ୍ମେଶ୍ୱର ପିଟିକି ତାଦହିବାର ଖାଇବାକୁ ଆସନ୍ତି। ବଢିଆ କରୁଛି ଭାଇ ଟେଷ୍ଟ ଅଲଗା ପକାର।
ହଁ ସେ ଯୋଉ ଚନ୍ଦା ହେଇ ଗୋଟେ ପିଲାଟା ଦଉଚି ଟି ସେ ଆଗରୁ ଫାଷ୍ଟ ଫୁଡ ଶଙ୍କର ଯୋଉ ତ ଦୋକାନ ନାଇଁ ସେଠି ରହୁଥିଲା।
ଓହୋ ମାନେ କହୁନି ଭାଇ ସେସ୍ ସେ ଦହିବରା ରୁ ମାନେ ଏମିତି ଥରେ ଦହିବରା ଖାଇଲା ବେଳେ ଏମିତି କଥାବାର୍ତା ହଉଥୁଲୁ। ସେ ଦହିବରାରୁ ମାନେ ସେ କେତେ ବଡ଼ ଲୋକ ହେଈଛି ଜାଣିଛୁ ମାନେ ତାର ଘର ନଥେଲା। ସେଇ ଦହିବରା ବିକ୍ରି ରୁ ଘର ତିଆରି କଲା।
ଭାଇ ସେ ଗୋଟେ ପ୍ଲେଟ୍ ଯଦି ଚାଳିଶ ଟ ଆରେ ସେ ମାଲିକ ଯିଏ ସି ମାଲିକ ନୁହେଁ ଇଏ ପିଲା ରଖିଛି ସେ ଯୋଉ ଚନ୍ଦା ହେଇ ପିଲାଟା। ସିଏ ରଖିଜି ସେଇ ପିଲାକୁ ମାଲିକ ଅଲଗା।
ସେ ମାଲିକ କଥା କହୁଛି ବା ମାନେ ତାର ପଇସା ପତର ନ ଏଇ ଦହିବରା ବେପାରରୁ ତାର ମାନେ ଝିଅ ବାହାଘର କଲା ଗାଡି କିଣିଲା। ତାପରେ ଆଉ ଜିନିଷ ଯଉ ଘର କରିଛି। ହେଲା ଏମିତି ସବୁ ଦୁନିଆ ଖର୍ଚ ସବୁ ମେଣ୍ଟେଇଲା।
ଶ
ହଁ ବାହାଘର ବାହାଘର ଗୋଟେ ହବ ମାନେ ଭରା ଜିନିଷ ଥୋଈବାକୁ ପଡିବ। ମାନେ ତମ ଜୀବନ ଯାକରେ ତମେ ସେଇବା ଜୀବନ ଯାକରେ। ଜୀବନ ଯାକରେ ଯାହା ସବୁ ସ ଚି ଥିବ ସବୁ ଯାକ ବାହାଘରେ ସାରିବ ତମେ ସେଇବା।
ହୁଁ।
କହିବାକୁ ଗଲେ କାହା ପାଇଁ ଖୁସି ଆଣିଦିଏ ହେଲେ କାହା ପାଇଁ ଦୁଃ
ଯାହାର ପଇସା ଥିବ ତାପାଇଁ ଖୁସି ନା ଆଉ ମଜାମସ୍ତି କରିବ ଯାର ପଇସା ନାଇଁ ସେଟା ବାଧୁଥିବ।
ହୁଁ ଜଣେ ଜଣେ ତ ଅଛନ୍ତି ପଇସାକୁ ମନ ଇଚ୍ଛା ଉଡେଇ ଦିଅନ୍ତି।
ହଁ ଥିବ ସେଇଭଳି ସେଇ ରେଟରେ ପଇସା ଥିବ ଯଦି ଉଡେଇବେ।
ହୁଁ ନାଇଁ ଜଣ ଜଣ ପାଖେ କଣ କହିଲୁ। ଜଣ ଜଣ ପାଖେ ଲିମିଟେଡ ପଇସା ଥିଲେ ବି ସେମାନେ ତାକୁ ମାନେ। କୁହନ୍ତି ପଇସା ଆଜିର ଅଛି କାଲି ହବନି ହଁ। ସେଇ ବା ଆମ ଗାଁ ରେ ସେମିତି ଗୋଟେ ଲୋକ ଆଁ
ଶିବା ଯେମିତି ପଇସା ଅଛି ମାନେ ସାଙ୍ଗେ ସାଙ୍ଗେ ଉଡେଇଦବା।
ଆରେ ଭାଇ ଦେଖି ତେମେ ଯଦି ଏବେ ପା ପାଖେରେ ରଖିଥିବ ନା ପଛରେ ଯଦି କିଛି ବି ଏମରଜେନ୍ସି ପଇଲା ତ ତ ଏମିତି କିି ନାହିଁ କି ତମ ପାଖରେ ଟଙ୍କା ଟା ନଥିବ। ସେଇକଥା ଏମିତି କି ନାହିଁକି ପଛରେ ତମ ପାଖରେ ଟଙ୍କା ଟା ରହିବନି କି
ଶିବା ପରା ସେଇୟା ଶିବା ପରା ସେଇୟା ଏଇ ନା କିଛି ପାଖେ ରଖ ଫୁନି ମୋ ମାନେ ଯେତେବେଳେ ଦରକାର ହଉଚି ଅ। ଯେତେବେଳେ ସିଏ ଆଖ ପାଖକୁ ଫୋନ କରି ମାଗିଦଉଛି। ମୋର ଗୋଟେ ସାଙ୍ଗଟା ଆସୁ ବିଲି ସେ ପଞ୍ଜାଵରେ ରହୁ ଏବେ ଆସିଛି ଓଡ଼ିଶା ମାନେ ସାଙ୍ଗଟା ଆମର ହବ ସିଵା ତାକୁ ଦଶହ ହଜାର ମାଗିଥିଲି ସାଙ୍ଗେ ସାଙ୍ଗେ ଦେଇ ଦେଲା।
ଆରେ ଦେଖେ ଶିବା ପଇସା ପତ୍ର ମାଟର ରେ।
ସେ ପୁଣି ତା ଝିଅ ସାଙ୍ଗ ମାଗିକି ଆଣି ଦେଇଛି ସାଙ୍ଗେ ସାଙ୍ଗେ ଦେଇଦେଲା।
ହେ ହେ
ଭାଇ ସେ କୋଉ ରେଟରେ ପଇସା ଚନ୍ଦଉଛି କିରେ ତା ଠାରୁ।
ନାଇଁ କିନ୍ତୁ ଶିବାର ଗୋଟେ ଯିନିଷ ମାନିବାକୁ ପଡିବ ମାନେ ଧର ସେ କାହାଠାରୁ ପଇସା ନେଇଛି ନା। ତାର ପଇସା ଆସିଗଲେ ସେ ତା ଦେଇଦବ।
ହଁ ଦେଇଦବ ଦେଇଦବ ହଁ ସେ ଯେତେ ବର୍ଷ ଲାଗୁ ସେ ଦେଇଦବ। ଅବଶ୍ୟ କେତେ ଗୋଟେ କରିଦେଇଛି ହୁଁ ତା ପଇସା କିନ୍ତୁ ବହୁତ ଲୋକ
ସେଇ କଥା ମତେ କିନ୍ତୁ ଗୋଟେ ଜିନିଷ ଭଲ ଲାଗେନି ତୋ ପାଖରେ ପଇସା ଅଛି। ତୁ ତୁ ତାକୁ ଏବେ ପାଇଁ କିଛିଟା ରଖେ ମାନେ ପୁରା ସାରଦବୁ।
ଏବେ ରଖିପାରୁନି ବା ପଇସା କେବେ ରଖିପାରୁନି।
ନା ରଖିପାରୁନି ନାହିଁ, ଏମତି ନାହିଁ କିି ରଖିପାରୁନି। ରଖିବାକୁ ଇଚ୍ଛା କରୁନୁ ଏଇଟା କହ।
ଆରେ ଟୋଟାଲି ରହୁନି ପରା ଯେତେ ଯାହା ହେଇଯାଉ ରହୁନି ତାପାଖରେ। ତା ପାଖରେ ପା କେତେବେଳେ ଦଶ ହଜାର ପନ୍ଦର ହଜାର କୋଡିଏ ହଜାର ଏମିତି ରହିଯିବ ସାଙ୍ଗେ ସାଙ୍ଗେ କୁଆଡେ ଖର୍ଚ କରି ଦେଇଥିବ କି କିଏ ଧାର ମାଗିଥିବ ଦେଇଦେଇ
ହଁ ତା ତା ମାନେ ତା ମାନେ କହିବାକୁ ଗଲେ ସେ ଖର୍ଚ୍ଚିଟା। ତାମୁଣ୍ଡ ଦେଖିବୁ ତାର ଦିଟା ଭଅଁର କିରେ? ଯାହା ମୁଣ୍ଡରେ ଦିଟା ଭଅଁର ଥାଏ, ‌ ଯାହା ମୁଣ୍ଡରେ ଦିଟା ଭଅଁର ଥାଏ ସେମାନେ ପାଖରେ କଣ ପଇସା ରହଏନି ମୁଁ ଶୁଣିଥିଲି ଏଇଟା।
ଆରେ ଭାଇ ତୁ ମୋର ତ ଦିଟା ଭଅଁର।
ହଁ କାଇଁ ମିଛ କଥା କହୁଛୁ?
ମୋର ସତରେ ଦିଟା ମୋର ସେଇଥି ପାଇଁ ତୋତେ ଚନ୍ଦା ଚନ୍ଦା ଲାଗୁଥିବ।
ଓହୋଃ, ନାଇଁ ତାଙ୍କ ପାଖରେ ପଇସା ରହେନି ମୁଁ ଶୁଣିବାକୁ ପାଇଛି।
ହେ ଯାହା କହିଛୁ ଆଉ, ମୋ ପାଖରେ ତ କିଛି ରହୁନି।
ନାଇ ସତକଥା ମାନେ ଶିବା କ୍ଷେତ୍ରରେ ତୁ ଦେଖେ। ହଁ ଶିବା କ୍ଷେତ୍ରରେ ତୁ ଦେଖେ ମାନେ ତାର ଯୋଉଭଳିଆ ସିଚୁଏସନ୍ ଆକ୍ଚୁଆଲି ପଇସା ରଖିଲେ ତା ଫ୍ୟୁଚରରେ କାମରେ ଆସିବ, ମାନେ ଭାଇ ତୁ ଏତେ ପରିଶ୍ରମ କରୁଛୁ, ଏତେ ଖଟୁଛୁ କିନ୍ତୁ ସ୍
ଆରେ ସିଏ କହୁଛି କହିଲୁ ପଇସା ଆଜି ଅଛି କାଲିକି ରହିବନି, ସେଇଥିପାଇଁ ଯାହା ଆଉଛି ଖାଇ ପିଇକି ମର୍
ହଁ ଯେ କାଲିକିି ମୁଁ ବୁଝୁଛି ପଇସା ସବୁ କିଛି ନୁହେଁ। କିନ୍ତୁ ପଇସା ଥିଲେ କଣ କହିଲୁ ମାନେ ଲାଇଫଟା ଟିକେ ହାଲକା ହେଇଯାଏ। ସୁବିଧା ଅସୁବିଧାରେ କେହି ମାନେ ପଦେ ପାଟି ଫିଟେଇ ପାରିବେନି କି ସେଇ ପା ସତ କଥା ନୁହଁ ସୁବିଧା ଅସୁବିଧରେ ପଦେ କେହି ପାଟି ଫିଟେଇ ସେଇଆ ପ ପଦେ କେହି ପାଟି ‌ଫିଟେଇବେନି କିରେ କଣ ପାଇଁ ପଇସା ମାଗୁଛୁ କାଇଁ ମାଗୁଛୁ, ଆଉ ତୁ ଧର ଯାହାକୁ ପଇସା ମାଗିବୁ ସେ କଣ ତତେ ସାଙ୍ଗେ ସାଙ୍ଗେ ଦେଇଦବ? ତତେ ଆଗ ଦୁନିଆ କୋଶ୍ଚିନ୍ ପଚାରିବ। କଣ ନବୁ କେବେ ଦବୁ କାଇଁ ନବୁ ଦୁନିଆ କୋଶ୍ଚିନ ପଚାରିବ ତାପରେ ଯାଇଁକି ଦବ, ଏମିତି ନାଇଁ କି ତୁ ପଇସା ମାଗିବୁ ହଉ ଦେଖେ ଗଲା, ଏମିତି କେହି ନାହାନ୍ତି ଯିଏବି ହଉ ତୁ ହଅ ମୁଁ ହେ ଯିଏ ବି ହଉ, କେବେ ବି ନର୍ମାଲେ ସେମିତି କେବେ କେହି କାହାକୁ କେହି ପଇସା ଦେବେନି।
ଆରେ ରହିଥା ରହିଥା ଶିବା ଫୋନ୍ କଲାଣି କଣ ପାଇଁ ଉଠେଇ ହବ?
ମୁଁ ଲାଇନେ ଅଛି।
ହଁ ହ୍ୟାଲୋ ହଁ କହ ହୁଁ। ଏଇ ଶିବା କରୁଥିଲା।
ଆର୍ ଦେଖିଲୁ ତା କଥା ପଡ଼ୁ ପଡ଼ୁ ସେ
ହଁ ଦେଖିଲୁ କେତେ ଆୟୁଷ ତାର।
ହୁଁ-ଉ-ଉ ଆରେ ତାଙ୍କ ହୋଟେଲେ ଫୋଟେଲେ ବି ଏଇ ଶିବା ରୋଷେଇ କରେ କି?
ନା ବେ ତା ମାମା ରୋଷେଇ କରନ୍ତି ନା ଆଉ ଶିବା କଣ ରୋଷେଇ କରିବ ନା କଣ। ସେ ପଡୁ ପଳଉଛି ଆଉ ବରମୁଣ୍ଡା ପଳଉଛି କାମ ପାଇଁ।
ଓହୋ ତାକୁ ଆସେନି?
ହଁ ଆସେନି କି ବେଶୀ ଆସେନି କମ କମ କରିବାକୁ ଗଲେ ଭୋଜି ଭାତ କରିବାକୁ ଗଲେ ହେତିକିବେଳେ ମୁଁ କରିଦିଏ ବେଶୀ ହେଲା ମାନେ ଅସୁବିଧା।
ଆମର ଯେମିତି କରୁଥିଲା ଓହୋ। ତାକୁ ତା ପାଇଁ କାମ ବୁଝାାବୁଝି କିଏ କରୁଛି ନା ନିଜେ ନି
ଆଉ ନିଜେ ନିଜେ ବୁଝା ହଉଛି କାମ କିଏ ବୁଝିବ ତେବେ ନିଜେ ବୁଝୁଛି। ଅନ୍ୟ ପିଲା ବି ତ କାମ ବୁଝି ଦଉଛି ସିଏ କଣ।
ଅନ୍ୟ ପିଲା ପାଇଁ ବି ସେ କାମ ବୁଝି ଦଉଛି। ନାଇଁ ସତରେ ସିପାଟା ବହୁତ ସ୍ମାର୍ଟ ଅଛି କିନ୍ତୁ ପଇସା ପତ୍ର ମାଟର ରେ ମୁଁ କାହିଁ ଦାୟୀ ଜାଣିଛି ଛୁଆଟା ବୋକାଙ୍ଗ ଭଳିଆ ହଉଛି।
କି ଯାାଉନୁ ରେ। ଆରେ ଦିଅ ଆଉ ଖାଇବାକୁ ଯିିବା ଦହି ବରା ହାଁ। ମ କଅଁ ପାଇଁ ଯିବୁନ ଯେ ଖାଲି କୋଢିଆ ବେଳିଆ ଯେତେବେଳେ ଦେଖିବୁ ଖଲି ହେଲା।
କିଏ?
ଏଇ ସୂର୍ଯ୍ୟ।
ଉୁଁ ହୁଁ ଆରେ ସୂର୍ଯ୍ୟ ପାଖରେ ଅଛ ତାକୁ ପଚାରିଲୁ ସେଇ କଥା।
କୋଉଦା।
ତା ଟେ କହ ଟେ ମୋ କଥାଟେ ବୁଝିବ।
ହଁ ହଁରେ କଅଁଟା କହୁଥିଲୁ କଅଟା ଆଉଥରେ କହିଲୁ ଆଉଥରେ।
ହଁ ତାକୁ କହ କି ତମ କଲେଜରେ ଏଇନା ଯୋଉ ବି ଏଡ ର ଏଣ୍ଟିମେସନ ଚାଲି ଯିଏ ନାହିଁଇଣ୍ଟିଗ୍ରେଟେ ବିୟଡର। ମାନେ ତାଙ୍କର ଆଡମିସନ ଚାଲିଛି ହେଲା ମୋ କଢିକୁ ବାରମ୍ବାର
କଅଁ ହେଲା ତାପରେ ହଁ।
ତାର ମତେ ବାରମ୍ବାର ଇଣ୍ଟିମେସନ ଆସୁଛି କି ତମେ ଆସ ଆମ କଲେଜରେ ପକାଅ ପଢ ମୁଁ କହିଲି ଟୋଟାଲ ଡିଟେଲ ଟା ବୁଝିବ କେତେ ନଉଛନ୍ତି କଣ ନଉଛନ୍ତି କେତେ ବର୍ଷର କଣ ଉଇଣ୍ଟିଗ୍ରେଟେଡ ବିଏଡ ବି ଏଡ ବିଏଡ। ଆରେ ବିଇଡି ବି ଡି ଯୋଉ ଟିଚର ମାନେ ଯୋଉଟା
ବିଡି କହୁନୁ ଆଉ।
ହଁ ତାକୁ ବିଏଡ ବା କହନ୍ତି।
ବିଡ୍ ଅଛି ତୁ ଟିଚର ଫିଚରଲାଇନେ ଯୋଯାଆ।
ଇଣ୍ଟିଗ୍ରେଣ୍ଟର ବିଡି।
ହଁ ଇଣ୍ଟିଗେଟେଡ଼ ବିଡି ହଁ ଥିବ ମ।
ସେଟେ କଅଁଟେ ଦେଖିବ ଯେତେବେଳେଉ କଲେଜ ଯାଉଛ ଯାଉନି ସେ ଆଉ?
କଲେଜ ଛୁଟି ହେଇଯଛି ନା ଅଗଷ୍ଟ ମାସରେ ଖୋଲିବ ଯାଇକି।
ଅଗଷ୍ଟ ରେ ଆରେ ବାପରେ। ଏମିତି କାହାକୁ ନାହିଁ ତାର ମାନେ ଚିହ୍ନା ଯାହା ଯଏ କଲେଜ ଯାଉଥିବ ପଚାରିଲେ କିଛି କହିପାରିବ?
କଲେଜର ଛୁଟି ଟୋଟାଲି ଉପରେଇ ଛୁଟି ତାଙ୍କର ସମଙ୍କର ତାଙ୍କର ସେକେଣ୍ଡି ସରିଯାଇଛି ସେଥିପାଇ ସମସ୍ତର ଛୁଟି ନା
ତା ମାନେ ମୁ ହଇରାଣ ଆଉ।
ହଇରାନ କଣ ତାଙ୍କ ସାର କୁ ମେନେ ସାରେ ଯିଏ ବୁଝି ଆଡ଼ମିଶନ ତାଙ୍କୁ ପଚାରିଲେ ହବ।
ଭାଇ ତାଙ୍କ ନମ୍ବର ଫମ୍ବର ମାନେ ନମ୍ବର ମୁଁ ତତେ ଦେଖଉଛି ହେଲା। ତୁ ଦେଖୁଚି ତୁ ଲାଇନ୍ ରେ ଅଛୁ ଟି।
ହୁଁ- ହୁଁ।
ତତେ ହ୍ୱାଟ୍ସଆପ୍ ରେ ଗୋଟେ ପଠଉଚି ତୁ ନିଜେ ଦେଖିଦେ।
ହୁଁ।
ମତେ ଖାଲି ବାରମ୍ବାର ତାଙ୍କ ଇଏରୁ ଖାଲି ଗୋଟେ ଜିନିଷ ଖାଲି ଆସୁଚି। ତାଙ୍କୁ ଦେଖିଲୁ ଏ ଦିଟା ଙ୍କୁ ସେ ଚିହ୍ନିଚି। ଏଇ ଯଉ ଦିଟା ଫଟୋ ଆସୁଚି ତତେ ଦେଖଉଚି ରହ ଦଉଚି ଦଉଚି ରହ।
ହୁଁ ଦେ ଦେ।
ଏଇଟା କଣ ସେୟାର କରିହଉନି କିରେ?
ହୁଁ ତତେ କଣ କଲ୍ କରୁଚନ୍ତି ନା କଣ ବାରମ୍ବାର?
ହଁ।
କଲ୍ କରୁଚନ୍ତି ନା କଣ ବାରମ୍ବାର?
ନାଇଁ କଲ ନାଇଁ। ଦେଖଉଚି ତତେ କୁଆଡେ ଗଲା।
ମତେ ବି ତ ମେସେଜ୍ ଯାଉଚି ସେ ନ୍ତି ପ୍ରବଳ କଉ କଉ କଲେଜ ର।
ହଁ ଆଡମିସନ୍ ପାଇଁ ଏଇଟା ଫଟୋ ଗଲାଣିି ମତେ ଏମିତି ଆସେ ତାଙ୍କ କଲେଜ୍ ତରଫରୁ।
ଡିୟର୍ ସାଗର୍ ସମସ୍ତଙ୍କୁ ଏମିତି ମେସେଜ୍ କରନ୍ତି। ଆ-ହେଡ୍ ଡିପାଟମେଣ୍ଟ୍ ଗିତମ୍ ସ୍କୁଲ୍ ର । ଏଇଟା ଆକ୍ଚୁଲି ଗୋଟେ ହାଇଦ୍ରା ଲେଖି ଦେଖୁନୁ ହାଇଦ୍ରାବାଦ ର ଏଇଟା।
ଗିତମ୍ ଟା ତ ଆମ ଭୁବନେଶ୍ୱରରେ।
ଦେଖିଚି କଉଠେ କହିଲୁ ଗିତମ ହାଇଦ୍ରାବାଦେ ଗୀତମ ର ଅଲଗା କଉଠି କଲେଜେ
ଆରେ ହଁ ହାଇଦ୍ରାବାଦେ ଲେଖିଚି ଆରେ ଆରେ।
ଏଠି ନୁହଁ ସେଇଟା ହାଇଦ୍ରାବାଦ୍ ହେଇଥିବ ଏଠି କଉଠି ନାଇଁ।
ଏ ହାଇଦ୍ରାବାଦେ ମତେ କେହି ମେସେଜ କରିଚି କି ଭାଇ କଣ କହିବେ ଆଙ୍କୁ।
ଥାଏ ସେମିତି କଲ୍ କରିଦିଅନ୍ତି।
ହଁ ଏଠି ଦେଖୁଚି ବି ବିଶାଖାପାଟନମ୍ ଆନ୍ଧ୍ରପ୍ରଦେଶ ହଉ। ହଉ ତୁ କରୁନୁ ମୁଁ କରୁଚି ନା ମୋର ଗୋଟେ ତୋର ଗୋଟେ କହିଲି ବା।
ହଁ -ହଁ ତୁ କରିଦେ ଆଉ ହୁଁ- ହୁଁ। ଆଉ ଯା ଜଲ୍ଦି ବାହାରେ ସେପଟୁ ପଳେଇବ ନହେଲେ।